ଓ ହ୍ୟାଲୋ
ହ୍ୟାଲୋ
ହଁ ହଁ କୁହ
ହଁ
ହ୍ୟାଲୋ ହଁ ଶୁଭିଲା କୁହ
କଣ କରୁଛ
ଏ ବସିଥିଲୁ
ବସିଥିଲୁ ଖାଇବା ପିଇବା ହେଇଗଲାଣି
ହଁ ଖାଇବା ପିଇବା ହେଇଗଲାଣି
କଣ ଖାଇଛ
ଏଇ ଭାତ ରୁଟି ଆଉ କଣ ତମେ କଣ ଖାଇଥିଲ
ମୁଁ ବି ଏଇ ରୁଟି ଖାଇଛି
ଆଉ
ଆଉ ତମ ଖବର କଣ ଭଲ
ସବୁ ଭଲ
ସେପଟେ ଗ-ଗରମ କେମି ପଡୁଛି
ଗରମ ପ୍ରବଳ
ହଁ ଏପଟେ ବି ସେଇଆଆ ବ୍ୟବସ୍ଥା ଗରମ ଯାଏ ଯାହା ପଡୁଛି କୁହନା ଆଉ ତମ ଖବର କଣ କୁଆଡେ ବୁଲା ବୁଲି ଯାଇଛନ୍ତି
ନାଇଁ ଯାଇନୁ ବୁଲାବୁଲି ଯାଇଥିଲୁ ସକାଳେ ଯାଇଥିଲି ବୁଲାବୁଲି କରିକି ଆଇଛି ଆଉ
କୋଉଠି ଯାଇଥିଲ
ଏଇ ଆମ ଏଇ ଗାଁ ଯାଇଥିଲୁ ଗାଁ ଆଡେ
ବୁଝିପାରନି କଣ ବିଲରେ କଣ ନଗା ହେଇଛି
ଏଇ କାକୁଡି ଜହ୍ନି
ହେଲାଣି
ନା କାକୁଡି ହେଲାଣି ଜହ୍ନି ବି ହେଲାଣି
ହଉ ମୋ ପାଇଁ କିଲେ ଦି କିଲେ ପଠେଇଦବ
ହଉ ହଉ ହଉ ଠିକ ଅ
ଆଉ ଘରେ ସବୁ ଭଲ
ହଁ ଘରେ ବି ସବୁ ଭଲ ତମ ଘରେ ସବୁ ଭଲ
ହୁଁ ଆମ ଘରେ ବି ସବୁ ଭଲ ଅଛନ୍ତି ତମ ଘର କଥା କୁହ
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି ତମେ କୁହ
ମୁଁ କଣ କହିବି ତମକୁ ମୁଁ ଯାଇଥିଲି ପୁରୀ
ହୁଁ
ସମୁଦ୍ର କୂଳରେ ଗାଧେଇକି ଆଇଲି
ହଁ ଆଚ୍ଛା ଆଉ କୁଆଡେ ଯାଇଥିଲ
ନନ୍ଦନକାନ ଆଡ଼େ ଚିଲିକା ଆଡେ ସବୁ ଯାଇଥିଲି ବୁଲି ବୁଲିକି ଆଇଲିି ଏବେ ଆହୁରି ପ୍ଲାନିଙ୍ଗ ଅଛି ସାଙ୍ଗ ସାଥି ଏତେ ସମୟ ବୁଲିବା ପାଇଁ
ଆଚ୍ଛା
ହୁଁ
ଏଇ ଆଉ କୁଆଡେ ଯିବ
ଏଇ ବୁଲାବୁଲି ରେ ଚାଲୁଛି ଦେଖିବା କୁଆଡେ କଣ ପର୍ଯ୍ୟନ୍ତ ହଉଛି
ଆଉ କୁହ ତମ କଥା ଆଉ କୁହ
ହଁ ସାଙ୍ଗ ଜଣଙ୍କୁ ମେହେ ମେହେନ୍ଦୀ ନଗଉଛି ଆସ ତମକୁ ବି ନଗେଇଦେବି
ଆଚ୍ଛା ହଉ ନଗେଇ ଦେବା ଆଉ ଆମକୁ କି
ହୁଁ ଆଉ ତମର କୁଆଡେ ବୁଲାବୁଲି ପ୍ଲାନିଂ ନାଇଁ
ହଁ ଅଛି କାଲି ବୁଲାବୁଲି ପ୍ଲାନିଂ ଅଛି ଯିବା ବୁଲି ଆସିବା
ପରେ ଯିବ
କାଲି ଅଛି ଯେ ଏଇ ଦିଜଣ ନନ୍ଦନକାନନ ଯିବା ଆଉ ଟିକେ ବୁଲାବୁଲି କରିକି ଆସିବା
ଏକା ଏକା
ଆସ ତମେ ଆସ
ମୁଁ କହିଲି ମାନେ ତମେ ମତେ ଡାକୁଛ
ନାଇଁ ତମେ ଆସୁନ ମନା କଲି
ମୁଁ କହିଲି ମାନେ ତମେ ଡାକିଲନା ଆଉ ମୋ ଆଗରୁ କାହିଁ କହିଲନି ଯେ
ଆଗରୁ ଆମ ପ୍ଲାନିଂ ଏଇନା ହେଇନଥିଲା ଏଇନା ପ୍ଲାନିଂ କରିଥିଲୁ ଆଉ ତମେ କଲ୍ କଲ ଆଉ
ଓହୋ ଏମିତି କଥା
ହଁ
ଆଉ କଣ ରୋଷେଇ ବାଷ ସଇଲାଣି ତମର
ହଁ ରୋଷେଇବାଷ ବି ସଇଲାଣି ଆଜ୍ଞା
କଣ ଶିଖିଛ
ମୁ ମା ଉଁ ଭାତ ରୁଟି ଆଉ ଭଜା ତରକାରୀ ସନ୍ତୁଳା ଏ ବିରିୟାନୀ ଚିକେ ଚିକେନ୍ ଏଇସବୁ ଆଉ ପନିର୍ ହଁ ପିଠା ଆସୁଛି
ଯା ହଉ ଶିଖିଗଲଣି ଆଉ
ହୁଁ ଆସ ତମକୁ ବି ଶିଖେଇଦେବି ସନ୍ତୁଳା ଏ ସବୁ ସବୁ ସବୁ ଶିଖେଇଦବି
ହଉ ସନ୍ତୁରାର ଟିକେ ରେସିପିଟା କହିଲ
ସନ୍ତୁଳା ସବୁ ପନିପରିବାକୁ କାଟିଦବ କାଟି ଦେଇକି ତାକୁ କୁ ଟିକେ ଅ ମାନେ ବେଶୀ ମସଲା ଦବନି ଟିକେ ଟିକେ ମସଲା ଦେଇକି ତାକୁ ସିଝେଇ ଦବ ଟି। ଟିକେ ଟିକେ ଟିକେ ଅଳଦି ଟିକେ ଜୀରା। ସବୁ ଦେଇକି ଟିକେ ଟିକେ। ଏ କରି ସିଝା କରିଦବ ସିଝା କରିକି ତାପରେ ଫୁଟଣ, ରସୁଣ। ଆଉ କରିକି ତାକୁ। କରିକି ତାକୁ ହିଙ୍ଗୁ। ହିଙ୍ଗ ଦେଇକି ତାକୁ ଛୁଙ୍କ ମାରିଦବ।
ତାପରେ
ଛୁକ ମାରିଦବା ଆଉ ଯେନ ମାନେ ଖାଇବ ଆଉ ରୁଟିରେ ରୁଟିରେ ଖାଇପାରିବ। କି ଭାତରେ ଖାଇପାରିବ।
ଯା ହଉ ତମେ ଏତେ କଥା ଜାଣିଛ ଆଉ।
କାଇ ତମକୁ ଆସୁନି କି?
ନା ତ ମତେ ଆସୁନି ସେଥିପାଇଁ ତମ କୁ ପଚାରିଲି।
ଆଉ ତମକୁ କଣ ରୋଷେଇ ଆସୁଛି?
ମତେ କିଛି ଆସିନି ମତେ ଖାଇବା ଆସେ।
କାହିଁକି ଶିଖୁନ ତମ ଘରେ କେହି ନାହାନ୍ତି? କି ତମ ଭାଉଜ କି ତମ ମା କି ତମ ଭଉଣୀ। ହାଲୋ
ହାଲୋ
କୁହ
ତମେ ଶିଖେଇ ଦିଅ ତମେ। ହଁ ତମେ ମତେ ରୋଷେଇ କରିକି ଦେଇଦବ।
ଅ ହଁ ହଁ ଶୁଭିଲା।
ତମେ କଣ ହେଲା। ତମେ ମତେ ରୋଷେଇ କରି ଖୁଏଇ ଦବ ଆଉ। ମୋ କଥା ହାଲୋ। ତମ କୁ ମ କଥା ସୁବୁନି।